ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଶୁଣା ଯାଉଚି।
ଆଜ୍ଞା ଆଜ୍ଞା ଶୁଣା ଯାଉଚି।
ହଉ କଣ କରୁଥିଲେ।
ହଁ ଏବେ ଏଠି ଘରେ ବସିଥିଲି ଆଉ ଆପଣ ଏବେ କଣ କଣ କରୁଚନ୍ତି କି।
ହଁ ମୁଁ ଟିକେ ବଜାର ଯାଇଥିଲି ସେଇ ରଜ ପାଇଁ ଗୁଡାଏ ଶାଢୀ ଫାଡି ସିଲେଇବାକୁ ଦେଇଥିଲି ସେ ଟେଲର ଟା ତ ସିଲେଇ ନ ଥିଲା ଭିଡରେ ମୁଁ ଆଉ ଯାଇପାରିନଥିଲି ତ ହେଲେ ଯାଇଥିଲି ଝିଅର ମୋର ଡ୍ରେସ ଶାଢୀ ସବୁ ନେଇକି ଆସିଲି ଆଉ।
ହଁ। ତ ରଜର ତ ବୋହୁତ ସାରା ସମସ୍ତେ ବୋହୁତ କିଣାକୁଣି କରିଦେଇଛନ୍ତି ଆଉ।
ହଁ ବୋହୁତ ଭିଡ ତାପରେ ଆମର ସେପଟେ ଦେଲେ ଗୁଡାଏ ଆଜିକାଲି ଯଦି ସିଲେଇ ରେଟ ଯେମତି ହେଲାଣି। ଗୁଡାଏ ରେ ତାପରେ ରଖି ଦିଅନ୍ତି ତମକୁ ଦଶ ଥର କଲ କରିବାକୁ ପଡିବ ପନ ପ ପକେଇବାକୁ ପଡିବ ଏମ୍ତି ହେଲେ ଯାଇକି ସିଏ ଦିଅନ୍ତି। ଭାରି ଟେନସନ ହେଲେ କଣ ଇଏ ଟିକେ ଭଲ ସିଲାଏ ତ ଆଉ ସେଇଥିପାଇଁ ସେଇଠି ଦେବା କଥା ଆଉ। ଆଉ ଆପଣ କଣ କରୁଥିଲେ।
ହଁ ମୁଁ ଏବେ ତ ଏଇ ରୋଷେଇ ସାରିଲି ଆଉ ରୋଷେଇ ସାରିକି ବସିଥିଲି ଆଉ।
ଆଉ ଆଜି କଣ ବନେଇଚନ୍ତି।
ହଁ ଆଜି ତ ଶନିବାରେ ଯେହେତୁ ଆମର ନିରାମିଷ ସବୁ ହେଇଚି ମୁଁ ଭାତ କରିଦେଇଚି। କି ଆଉ ଡାଲମା। ଆଉ ତା ସାଙ୍ଗେ ଝୁଡଙ୍ଗ ଆଳୁ ବାଜିଚି ଶାଗ ଖଡା ହବ ଆଉ ତାପରେ ଟିକେ ପନିର ମସଲା ହବ ପନିର ମସଲା ଟା ଲାଷ୍ଟରେ କରିବି। ଗରମ ଗରମ ଖାଇବାକୁ ଭଲ ଲାଗେ ତ। ସବୁ ହେଇସାରିଚି କେବଳ ପନିର ମସଲା ଟା ହବ।
ପନିର ପନିର ଟା ଯୋଉ ତରକାରୀ କଲେ ଟାଣୁ ଆ ହେଇ ଯାଏ। ତାକୁ ନରମ କରିବା ପାଇଁ କଣ କରନ୍ତି।
ହଁ ତ ସେଇଟା ତ ସେତେଳେ ଫା ବୋହୁତ ମାନେ ଟାଣି କରିଦିଏ ସେ ଖାଇଲା ଏଳୁ ବାପା ହେରିକା ମାନେ ଚିଡ଼ନ୍ତି ଏଟା କେତେ ଟାଣ ହେଇଚି। ତାପରେ ମୁଁ ଶିଖିଲି ମାନେ କଣ କହିଲେ ପନିର ଟାକୁ ମାନେ କାଟି ଦେଇକି ଟିକେ ଆମେ ପାଣିରେ ପକେଇଦେଲେ ହୁଁ ନହେଲେ ବି ସେମିତି କିଏ ଗୋଟା ଗୋଟା ମାନେ ମୁଁ ତ ମୋବାଇଲରେ ଦେଇଚି ପ୍ରାୟ ଲୋକ ମାନେ ଏମିତି ଗୋଟା ପକେଇ ଦଉଚନ୍ତି ମୁଁ କିନ୍ତୁ କଣଙ୍କରେ କାଟିକି ଛାଣିକି ଏଁ ଅ ମାନ ବେଶୀ ଛାଣେ ନା ମାନେ ଟିକେ ନାଲି ପୋଲା ଯାଇକି ଛାଣି ମାନେ ଯେମି ଫ୍ରାଏ କରିଦିଏ ତାପରେ ତାକୁ ଗୋଟେ ପାଣିରେ ପକେଇଦିଏ ଥଣ୍ଡା ପାଣିରେ।
ଥଣ୍ଡା ପାଣି ନା ଯୋଉ ଗରମ ପାଣି ରେ।
ହ ନାଇଁ ମୁଁ ତ ଥଣ୍ଡା ପାଣି ୟୁଜ୍ କରେ ଯେତେବେଳେ କରେ ଯେଉଁ ପନିର ମଟରଟା। ଆଉ ତାପରେ
ଥଣ୍ଡା ପାଣିରେ ସେ ନର ଥଣ୍ଡା ପାଣିରେ ନରମ ହେଇଯାଏ।
ହଁ ମାନେ କଣ କହିଲେ ମାନେ ଗରମ ପାଣି ମାନେ ପୁରା କୋଲଡ଼ ପାଣି ଟା ନୁହଁ ମାନେ ଗରମ ପାଣି ଟାକୁ ବସେଇକି ସେଟା ଯୋଉ ଥଣ୍ଡା ହେଇଯାଏ ଅଳ୍ପ ଟିକେ ଟିକେ ନଖ ଉଷୁମୁ ଥାଏ ମୁ ସେଇ ପାଣିରେ ପ ସେଇଟା ନରମ। ନରମ ହେଇଯାଏ ଆ ତା ସେଇଟା ସେମିତି କଲେ ବହୁତ ବଢିଆ ହୁଏ ଆଉ ଆପଣ ତ ଜାଣିଥିବେ ଆମର ଶାଗ ଖଡା ଟା ଆମର ଯେମତି ପଖାଳ ସାଙ୍ଗକୁ ଗୋଟେ ବହୁତ ମାନେ ପ୍ରସିଦ୍ଧ ଆଉ ଗୋ ଗୋଟେ ଆଇଟମ ବୋଲି ଆଉ ସେଟା ବି ମୁଁ ବହୁତ ଭଲ ଭାବରେ କରିପାରେ। ଆଉ ଯେମିତି ଦି ପ୍ରକାର ଶାଗକୁ କାଟ କାଟିଦିଏ ତାପରେ ପରିବା ଆପଣଙ୍କ ଘରେ ମାନେ ଯେକୌଣସି ବି ପରିବା ମାନେ ସବୁବେଳେ ତ ଆମେ ମାର୍କେଟ ର୍କେଟ ରୁ ପରିବା ଆଣଚେ। ଏବେ କଣ ଗୋଟେ ଭଜା କରିଦଉଛି ତରକାରୀ କରିଦଉଛି କିନ୍ତୁ ଯାହାବି ଥିବ। ସେଥିରେ ମାନେ ପକେଇ ଦେଇକି ଯେମତି ଆଳୁ ବୋଇତାଆଳୁ ଆଉ ଆମେ ପକଉ ସେଥିରେ ସାରୁ ବି ପକଉ। ହୁଁ ତ ପକେଇକି ସେ ପରିବା ଟାକୁ ଆଗ କଣ କରିବେ ନା ରସୁଣ ଛେଚିକି ତାକୁ ଛୁଁ ଙ୍କ ଦେଇଦେବେ ଫୁଟଣ ସହିତ। ତାପରେ ପରିବାଟାକୁ ସିଝେଇ ଦେବେ ସିଝି ମାନେ ପରିବାଟା ଯେମିତି ସତୁରି ପ୍ରତିଶତ ସିଝିଯିବ ତା ପରେ ଶାଗକୁ ପକେଇ ଦେବେ ଶାଗ ଟା ସେମିତି ଆମର ବେଶୀ ନାହିଁ ଦଶ ମିନିଟ। ଖଣ୍ଡେ ସିଝି ସାରିଲା ପରେ ସେଥିରେ ଆଉ ପରିବା ପକେଇକି ତାକୁ ଟିକେ ଘାଣ୍ଟି ଦେବେ ମାନେ ପୁରା ମିଶେଇ ଦେବେ ଶାଗ। ପରିବାକୁ। ମାଡି ମାଡି ଦେବେ କରଚୁଲି ରେ ଲୁଣ ପକେଇକି ଓହ୍ଲେଇ ଦେବେ ଆଉ ଆପଣଙ୍କୁ କଣ ସବୁ ମାନେ କୋଉ ଆଇଟମ ଟା ବେଶୀ ଭଲ ଖାଇବାକୁ ଲାଗେ ଆଉ କଣ ଟା କରିବାକୁ ଲାଗେ?
ସେଇତ ମାନେ ଆମିଷ ଟିକେ ମୋର ଭାରି ପ୍ରିୟ କିନ୍ତୁ ମତେ ବନେଇ ଆସେନି ଆମିଷ। ମାନେ ବାହାଘର ପରେ ବି ମୁଁ ଶାଶୁ ବନାନ୍ତି ସିନା ମତେ ଏତେ ଆସେନି। ଆଉ ମୁଁ ଖାଇବା ରୁଚି ରଖେ ରୋଷେଇ ଏତେ ଭଲ ଆସେନି ମୁଁ ବାହାଘର ପରେ ରୋଷେଇ ଶିଖିଛି ମୋ ଶାଶୁଙ୍କଠୁ ଆଉ ରୋଷେଇ କଣ ମତେ ନୁହଁ କି ଖାଇବାକୁ ତ ଏମତି ସବୁ ଟେଷ୍ଟି ଭଲ ଲାଗେ। କିନ୍ତୁ ମତେ କଣ ତେଲ ମସଲା ଏତେ ନଥିବ ଅଳ୍ପ ଛୁଙ୍କ ଦେଇ ରସୁଣ ଛୁଙ୍କ ଦେଇ ଇଏ ଟିକେ ବନେଇଦବା ଡାଲମା ହଉ ଶାଗ ହଉ ଚକଟା ହଉ। ସନ୍ତୁଳା ଏଇ ସବୁ ଜିନିଷ ମତେ ଭଲ ଲାଗେ ଟିକେ। ଯେମିତି ଆପଣ ଶାଗ କହିଲେ ମତେ କୌଣସି ଯେମିତି ଆପଣ ପରିବା କହନ୍ତି ଆମେ ସେ ଯୋଉ ସଜନା ଶାଗ କୁ ଗୋଟେ ମୁଗ ଡାଲିରେ କରନ୍ତି ପରିବା ଟିକେ ଦେଇକି। ମୋର ଭାରି ପସନ୍ଦ ସେଇଟା। ମାନେ କଅଁଳିଆ ସଜନା ଶାଗ ତା ସହିତ ଯୋଉ ଫୁଲ ଧରିଥାଏ ସଜନା ଗଛରେ ଆଉ ସେଇ ସଜନା ଶାଗ ଶାଗ ଫୁଲ ସବୁ ମିଶେଇ ତାକୁ ଏମତି କଖାରୁ ବାଇଗଣ ଝୁଡଙ୍ଗ ସବୁ ଦେଇକି ଆଳୁ ଫାଳୁ ଦେଇକି ଡାଲିରେ ମୁଗ ଡାଲି ରେ ପକେଇ ସିଝେଇକି ଯୋଉ ବନାନ୍ତି। ତାପରେ ଯୋଉ ଛୁଙ୍କ ଟା ପଡେ ଓ ସେଇଥିରେ ମତେ ଆଉ କିଛି ଦରକାର ନାହିଁ ସେଇଥିରେ ମୁଁ ଖାଇଦିଏ। ମୋର ଭାରି ପସନ୍ଦ। ଆଉ ଏମତି ରହିଲେ ମତେ ଆମିଷ ଟିକେ ଭାରି ପସନ୍ଦ। ଆମିଷ ମାନେ ସେଇଥିରେ ବି ଅଛି ମୋର କଣ କହିଲେ କାହା ହାତରେ କୋଉ ଜିନିଷ ଯେମି ମୋ ଶାଶୁ ହଉଛି ମଟନ ବହୁତ ଭଲ କରନ୍ତି ତମୋ ମୋ ଶାଶୁ ହାତରେ ସେଇ ଜିନିଷ ଟା ମୋର ଭାରି ପସନ୍ଦ। ଆଉ ମାଛ, କଙ୍କଡା ଏଇ ସବୁ ମୋ ମା ଭାରି ବନଉ ମୋ ମା ତ ଏବେ ନାହାନ୍ତି କିନ୍ତୁ ସେ ଭାରି ଭଲ ବନଉଥିଲେ। ଆଉ ମୋ ବାପା ବି ବହୁତ ଭଲ ରୋଷେଇ କରନ୍ତି ସବୁ ଜିନିଷ ଯେ ମୋ ବାପା ରଟିକେ ତେଲ ମସଲା ବାପା ବାପାଙ୍କର ଅଧିକା ଏମିତି ଆମିଷ ମତେ ପସନ୍ଦଚି ଆମିଷରେ ଟି ଚିଙ୍ଗୁଡି ପସନ୍ଦ ଚିଙ୍ଗୁଡି ଯୋଉ ଘାଣ୍ଟ ହୁଏ ଆପଣଙ୍କ ଏବେ ସେପଟେ ଚିଙ୍ଗୁଡି ଘାଣ୍ଟ ହୁଏ ନା।
ହଁ ହଁ ତାଙ୍କର ପଇସା ହେଇଛି ଚିଙ୍ଗୁଡି କାରଣ ମୁଁ ମାନେ ସେତେବେଳେ ଭାରି ବଢିଆ ଲାଗେ ତ ସେ କଣ କରନ୍ତି ନା ସବୁ ପୋଇ ଆଉ ତା ସାଙ୍ଗରେ ସାରୁ ଆଳୁ । ହୁଁ ମାନେ ଆମେ କାଟି କୁଟା ଦବୁ ସେ ବସେଇ ଦିଅନ୍ତି। ତାପରେ ତା ସାଙ୍ଗରେ ଆଉ ତା ଆଗରୁ ଚିଙ୍ଗୁଡି ଟାକୁ ଭାଜି ଦେଇଥିବେ ଏ ଟିକେ ୁ ଜିରା ତେଲ ଦେଇକି ଟିକେ ଫ୍ରା ମାନେ ଭାଜି ଦେଇଥିବେ ତାପରେ ପିଆଜ ମସଲା ପକେଇକି ଅଦା ରସୁଣ ପେଷ୍ଟ ଟିକେ ଦେଇକି ଭଲ ଭାବେ ଆଗେ କସି ଦେବେ। ଟିକେ ପାଣି ଦେଇଦିଅନ୍ତି ଯେମିତି ମସଲା ଟା ପୁରା ଭଲସେ ସିଝିଯିବ ଯେମିତି ଆଉ ସେ ଟମାଟୋ ପକେଇଦେଇକି ଏ ପରିବାକୁ ପକେଇକି ଭଲସେ କଷିଦେବେ। ଆଉ ତାପରେ ଯେମତି ପରିବା ସିଝିବ ଘୋଡେଇଦବେ ତାପରେ ପରିବା ସିଜି ଆସି ଥିଲା ବେଳକୁ ପୋଇ ପତ୍ର ପକେଇ ଦେବେ କାଟି ତ ପୋଇ ପତ୍ର ସିଝିଲା ପରେ ତାପରେ ଆମର ଚିଙ୍ଗୁଡିକି ହ ତାପରେ ଆମର ମସଲା ହଁ ହେଇଥିବ ସେଟା ବହୁତ ଭଲ ଲାଗେ। ଆଉ ଖାଇବା ଚିକେନ ଟା ମାନେ ଯୋଉ ଯେମିତିକି ଆଇଁଷରେ ଆମିଷରେ ମୁଁ ଚି ଚିକେନ ଟା ବହୁତ ଭଲ ଭାବରେ କରିପାରେ। ତା ମାନେ ଚିକେନ ର ତ ଏମିତି ବହୁତ ପ୍ରକାର ଆଇଟମ ଅଛିହେରି ମାନେ ଯେମିତି ବଟର ଚିକେନ କରୁଛନ୍ତି, ଏବେ ଗୋଟେ ଚିକେନ ର ମାନେ ଗୋଟେ ଆସୁଛି ଯେମିତି ଆମେ ମା ମାଛ ଆଗରୁ ସୋରିଷ ମସଲା ଦେଇ କରୁଛେଯେମିତି ସୋରିଷ ଦିଆ ଚିକେନ ଆସିଛି ମାନେ ମୋବାଇଲ ରେ ଦେଖିଥିଲୁ। ବହୁତ କରୁଛନ୍ତି କିନ୍ତୁ କେବେ ମୁଁ ମାନେ ଚେଷ୍ଟା କରିନି କିନ୍ତୁ ଭାବୁଛି ସେଇଆଇ ଟମଟା କରିବି କିନ୍ତୁ ଯୋଉ ନର୍ମାଲ ଚିକେନ ଟା ମୁଁ ବହୁତ ଥର କରିଛି ଯେମିତି କି ଚିକେନ ଟା ଆସିଲେ ବଜାରୁ ଆସିଲେ, ମୁଁ ଆଉ ଥରେ ତାକୁ ଭଲସେ ଧୋଇ ଦିଏ। ମୋ ପାଖରେ ସେତେବେଳେ ତ ମାନେ
ହୁଁ।
ଭିନେଗାର ନାହିଁ ଲେମ୍ବୁ ଚିପୁଡ଼ି ଦିଏ ତାପରେ ମ ଲେମ୍ବୁ ଚିପୁଡ଼ି
ହଁ -ହଁ।
ପିଆଜ ଭଲ ସେ କଷିକି ଟମାଟୋ ଦେଇକି ଚିକେନ କଷା ଯ କଷା ହେଇଗଲା ମାନେ ଜାନିବେ ଯେ ଚିକେନ ହେଇଗଲା, ତ ଆଗ କଷା ଟିକେ ଖାଇଦିଏ।
ହଁ। ବାକି ଯୋଉ ଚିକେନ ସୋରିଷ ଦିଆ ସୋରିଷ ଦିଆ କହିଲେ ମୁଁ ବି ପ୍ରଥମ ଥର ଶୁଣିଲି। ମୁଁ ଦେଖେ ମୁଁ ବି ଆପଣ ଆଜି କହିଲେ, ୟୁଟ୍ୟୁବରେ ଟିକେ ଦେଖିବି କେମିତି କଣ ବନା ହୁଏ? ମୁଁ ଏଇଟା ପ୍ରଥମ ଥର, ମୁଁ ଦେଖିଛି ୟୁଟ୍ୟୁବ ରେ ଯେ ଗୋଟେ କଣ ଚି ଚିକେନ କୁ ମସଲା ଫସଲା କିଛି ଦିଅନ୍ତିନି, ପ୍ରେସରରେ ହଳ ହଳଦୀ ବି ଦିଅନ୍ତିନି। ଲୁଣ, ରସୁଣ ପକେଇଦେଇ ଟିକେ ସୋରିଷ ତେଲ ଢାଳିଦେଇ ଯୋଉମାନେ ଟିକେ ଏମତି ଏକ୍ସରସାଇଜ ଫେସ୍କରସାଇଜ ବ୍ୟାୟାମ କରନ୍ତି ମସଲା ମସଲି ନ ଖାଇବା ପାଇଁ, କଣ ରସୁଣ ଆଉ ଲଙ୍କା କଞ୍ଚା ଲଙ୍କା ପକେଇଦିଏ ଗୋଟେ ପ୍ରେସର କରିଦିଏ। ସିଏ ବି କଣ ବହୁତ ବଢିଆ ଲାଗେ, ତେଲ ମସଲା ବିନାରେ ବି ବଢିଆ ଲାଗେ ବୋଲି ମୁଁ ଦେଖିଛି, କିନ୍ତୁ ସୋରିଷ ଦିଆ ଚିକେନ ମୁଁ ପ୍ରଥମ ଥର ଆପଣଙ୍କଠୁ ଶୁଣିଲି ମୁଁ ଭାବୁଛି ଆଜି ମୁଁ ବି ଟିକେ ଦେଖିବି, ଆଜି ତ ଆମର ବି ଶନିବାର ଖାଆନ୍ତିନି। ଆଉ ଦେଖିଆ ନହେଲେ କାଲି ଟିକେ ଆଣିକି ବନେଇବି। ଆ ସୋରିଷ ଦିଆ କେମିତିଆ ଚିକେନ ମୁଁ ପ୍ରଥମ ଥର ମାନେ ଶୁଣିଲି ଆପଣଙ୍କଠୁ, ଆଜି ମୁଁ ଦେଖେଇଲି। ଆପଣ ୟୁଟ୍ୟୁବ ରେ ଦେଖିଥିଲେ ନା?
ହଁ -ହଁ ମୁଁ ବି ସେ ୟୁଟ୍ୟୁବରୁ ଦେଖିଛି, କିନ୍ତୁ ମୁଁ କେବେ ବନେଇନି କାରଣ ଏଇଟା ସୋରିଷ ଦିଆ ଚିକେନ ଟା କାଳେ କାହାକୁ ଭଲ ଲାଗିବ କି ନାଇଁ, ମୁଁ କାରଣ ଆଗରୁ ବି ଟେଷ୍ଟ କରିନି। କିନ୍ତୁ ମୁଁ ଭାବିଛି ଅଳ୍ପ କିଛି ଚିକେନ ନେଇକି ସେଇଟା କରିବି। ଆଉ ସେଇଟା ଭଲ ଲାଗେ, ଆଉ ମତେ ମାଣ୍ଡିଆ ଗୁପଚୁପ୍ ବହୁତ ବଢିଆ ଲାଗେ। ମାଣ୍ଡିଆ ଗୁପଚୁପ ମୁଁ ଖାଇ, ମାନେ ନିଜେ କେବେ ତିଆରି କରିନି କିନ୍ତୁ ମାଣ୍ଡିଆ ଗୁପଚୁପ ଦେଖୁଥିବେ ଯୋଉ ମାର୍କେଟରେ ମିଳିଯାଉଛି, ମାନେ ଆଣିକି କେବଳ ଘରେ ଛାଣିକି ଖାଇବେ। ମତେ ନର୍ମାଲ ଗୁପଚୁପ ଖାଇ ସାରିଲା ପରେ ମାନେ ଏଇ ଗୁପଚୁପ୍ ଖାଇ ସାରିଲା ପରେ, ମାନେ କେମିତି ଆପଣଙ୍କୁ ଲାଗିବ ଆ ଯେମିତି ଡ଼ାଇଟିଙ୍ଗରେ ରହିଲେ, ମାନେ ଏଇଟା ଖାଇଲେ ମାଣ୍ଡିଆ ଗୁପଚୁପ ଖାଇଲେ ଏଇଟା ବହୁତ ହେଲ୍ଦୀ, ସେଟା ଖାଇଲେ ମାନେ କେମି ହେବି ଲାଗିବନି। ଆଉ ଦେହ ପାଇଁ ତ ସେଠ ବହୁତ ଭଲ।
ହଁ ଆପଣଙ୍କର ସେଇଠି ଟିକେ ନେଟୱାର୍କ ପ୍ରୋବ୍ଲେମ୍ ଅଛି କି?
ହଁ।